ହାଲୋ ହୁଁ କଁ କରୁଚ।
ହାଲୋ।
ହାଲୋ ହଁ କଣ କରୁଚ।
ଶାଗ ଭାଜୁଛି ଚିକେନ ତରକାରୀ କରି ସାଇଲିନି ଭାତ ରାନ୍ଧିଲି। ତାର ଗଳି ଗୁଳା କି ଥୋଇ ଦେକିଇ ଏବେ ହେଇ ଶାଗ ଭାଜୁଛି। ତରକାରୀ କଷିକି ପାଣି ଦେଇଦେଲିଣି ଏପଟରେ।
କଣ ତ ଏ ଯୋଉ କଣ ଶାଗ ଭାଜିଛ ଆଜି?
ସେ ଦୋକାନୀ ଆସିଥିଲା ଜଣେ ବେପାରୀ ଗାଁ କୁ। ସେ ସେ କଳମ ଶାଗ ରଖିଛନ୍ତି।
କଳମ ଶାଗ।
ହଁ ଆମର ଏଣି ଜୋର ବ ବର୍ଷା କବାଟ ତ ଛାତି ପୁରା ଓଦା ହେଇଯାଇଛି ଯେ ଘର ଦ୍ୱାର ସବୁ ଖରକା ଖରକି ଅଛି। ହାଣ୍ଡି ସାଳଟା ଆମ ଟିକେ ପଡ
ଟିକେ ଟିକେ ଅଳ୍ପ ଟିକେ ଟିକେ ବର୍ଷା ପକଉଛି ଜୋରେ ନୁହଁ।
ଆମର ଶୋଇବା ରୁମ୍ ଟା ସେପଟ ହାଣ୍ଡିଶାଳଟା ଏପଟ ତ। ଏଇ ବାରିପଟ ଆଉ ସେ କିଏ ବର୍ଷା ହେଲା ବେଳକୁ ଛାତି ପକଉଛି।
ହୁଁ।
ରୋଷେଇ ସରିଲାଣି ତମର?
ହଁ ରୋଷେଇ ବା ବସେଇଥିଲି। ସରିନି ଆମ ରୋଷେଇ ହଁ ସେ କ କଲା ଏଣେ ଆ ଯୁ ଲେଟ୍ ହେଇଗଲା ଗାଧେଇକି କଲା ବେଳକୁ ଝିଅକୁ ସ୍କୁଲ ବାଟେଇଲି। ଆଉ ପୁଅ ଟାକୁ ଧରିଥିଲି ତାପରେ ସଫାସଫି କରିନି। କରିକି ନା ଏଇ ଯୋଉ ଗାଧେଇକିନା ମାଛ ତରକାରୀ ଆଉ ପୋଇ ପୋଇ ବସେଇଛି ହେଇନି।
ରାତି କରିି ଛୁଆ କହିଛନ୍ତି ଚିକେନ ପକୋଡା। ସେ ଚିକେନ ଅଧା ରଖିଦେଇଛି ଫ୍ରିଜ ରେ।
ହେଁ।
ହଁ ଦେଢ଼କିଲୋ ଭଳିଆ ଆଣିଥିଲେ କିଲେ ଚାରିଶ
ହୁଁ ହୁଁ।
ସେମିତି ଆ ଲୁଗାପଟା ତ ଶୁଖେଇବ ଫେର ନେଇକି ଯିବ ଶୁ
ହଁ ବା ଲୁଗାପତା ଶୁଖି ନେଇ ବା ତୋଳି ଆଣିକି ସେମିତି ରଖ ରଖିଦେଇଛି ଲୁଗାପଟା ଶୁଖିନି ଏଇ ଯୋଉ ବର୍ଷା ହେଲା ଟିକେ ଟିକେ। ସେଉରାକ ସବୁ ସୁଖେଇ ଦେଲି ହୁଁ।
ଶୁଖି ନେଇ ଲୁଗା ପଟା।
ଲାଇନ ଅଛି ନା ତମ ଆଡ଼େ।
ହଁ କରେଣ୍ଟ ଅଛି କ ଏଇଆଡେ ତ କରେଣ୍ଟ ଅ ଏତେ ଆଡେ କଟେ ନେଇଁ। କିନ୍ତୁ ହେଲା ଏଇ ଯୋଉ ବର୍ଷା ଟା ତ ହଉଚି ଲୁଗାପ ଶୁଖିନି ଆଉ।
ସେ ଲାଇନ୍ ଟା ଅଛି। ହଁ
ଆଉ ଯୋଉ କନ୍ତି। ଏଇଆଡେ କରେଣ୍ଟ ତ ଆମର ଲାଇନ ବିଲ ପ୍ରବଳ ଆଉ ଲୁଗା ପଟା ଶୁଖେଇବୁ ନାଁ ଫ୍ୟାନ୍ ଦବା ପାଇଁ। ହୁଁ ଫ୍ୟାନ ଦେଇକି ଲାଇନ ରେ ଏରା କହନ୍ତି କରେଣ୍ଟ ପିଲ୍ ଆମର ଏଥର ଉଠିଥିଲା ଦି ହଜାର ଟଙ୍କା।
ହୁଁ।
ଆଉ କଣ କହୁଚ କଟି ଗଲା କରେଣ୍ଟେ?
ନା ଏଇ ଗାଈ ଟା ପଶିଗଲା ଯେ। ଶାଗ ଗଛ ଦିଟା ଲଗେଇଥିଲି ତାର ପଶିକି କୁଦେଇକି ବାହାରିକି ପଳେଇଲାଣି। ହଁ ଖଡା ବାଡିରେ ଦିଟା ଲଗେଇଥିଲି।
ହୁଁ।
ଆଉ କଣ କୋହୁଚ ତମେ ଖାଇଲଣି ନା।
ନା ଖାଇନି ପୁଅ ଆସିଲେ ସ୍କୁଲ ରୁ ଯାଇକି ଖାଇମୁଁ ସାଙ୍ଗ ହେଇ ଗିବେ ହଁ ମା ଛୁଆ ସବୁ ଖାଇଆନ୍ତି ତା ବାପା ଆଜି ପଳେଇଛନ୍ତି ଜା ବଜାର ବାହାରିକି ପଳେଇଚନ୍ତି। ତାଙ୍କ ସାଙ୍ଗ ଜଣେ କିଏ କଲ କଲା ତ ପଳେଇଚନ୍ତି ଆଉ ସିଏ ତାଙ୍କର ଆସୁ ଆସୁ ଯାଇଁ ସନ୍ଧ୍ୟା ଆମେ ଆଉ ତାଙ୍କୁ ସେ ତ ଆସିବେ ସନ୍ଧ୍ୟା ହେଇଯାଉ ହଁ। ସେ ଫୋନ କରି କହିଥିଲେ ଖାଇଦେମି ଏଠି
ହୁଁ ଏକାଥରେ ନେଇଆସିବ ତିନି ଜଣ ଯାକ ଖାଇଦବ।
ହଁ ନା ଆମ ମା ଅଛନ୍ତି ପା ମାଙ୍କୁ ଦୋମୁ। ହଁ ମା ତାଙ୍କର ଖାଇସାରିଲେ ଆମେ ଖାଇବା। ହଁ ହଁ ଚାଲ ଖାଇ ଦେ ଆମର ସରିଲା।
ଭଲ କରିଚ।
ହଁ।
ଆଉ ଦେହ ଭଲ ଅଛି।
ହୁଁ ଦେହ ଟା ଟିକେ ଜର ହେଇଯାଇଥିଲା ସକାଳେ ବର୍ଷାରେ କାଲି ତି ଝିଅ ଆଉ ଜର ହେଇଯାଇଥିଲା ଏବେ ବଟିକଆ ଟିକେ ଖାଇକିନି ଆଣିଥିଲା ଆମ ପୁଅ ବଟିକା ଆଣିକି ଦେଇଥିଲା। ସେଇଆ ଟିକେ କମିଛି ଆଉ ତ ଧନ୍ଦା ଫେରେ। ଚାଲିଚି ବର୍ଷାରେ ବର୍ଷା ତ ଏଇ ଚତୁର୍ମାସିଆ ବର୍ଷା ହବ ଛାଡ଼ିବ ହବ ଛାଡ଼ିବ।
ହୁଁ।
ବର୍ଷା ତ ଏଇନାଁ ସେମିତି ହେବ ଏଇନାଁ ଦୁଇ ତିନି ମାସ ଆଉ କଁ କରିବା।
ଆଉ
ବେଶୀ ବର୍ଷା ହେବାରେ କିଛି ନାହିଁ ବେଶୀ ହେଲା ଏଇ ଲୁ ଗପଟା ଗୁଡ଼ା ଶୁଖିବନି ଯେ ସେଇଗୁଡ଼ା ବେଶୀ ହଇରାଣ।
କଳମ ଶାଗ ଭାଜ ଯାହା ତମର ପିଆଜ ଫିଆଜ ପକାଅ ନା କେମିତି ଭାଜ ନା ଖାଲି ରସୁଣ ଦେଇକି।
ଆମର ପିଆଜ ପକେଇନା ସେମିତି ଭାଜିବେ ଯେକୌଣସି ଶାଗ ହେଲେ ସେ ପିଆଜ ପସେଇଲେ ଭଲ ଲାଗେ। ଆଉ କେବଳ ଏଇ ଯୋଉ ଯୋଉ ସୁଜୁନା ଆଉ ସଜନା ସାଗ ଗୁଡାକ। ଭେଣ୍ଡି ଜହ୍ନି ପକେଇକି ଭାଜନ୍ତି ଯେ ସେଗୁଡାକରେ ରସୁଣ ଫୁଟେଇଲେ ଟିକେ ଭଲ ଲାଗେ। ନହେଲେ ଆଉ ଯୋଉ ସୁଜୁନା ଶାଗ ଯାଇ ପକେଇକି ଭାଜୁ ଜହ୍ନି ପକେଇକି ନା ଜହ୍ନି ଯାଇ ପକେଇକି ହଁ ମସୁର ଜାଇ। ସେଗୁଡ଼ାକ ପକେଇକି ଭାଜୁଛେ ପିଆଜ ଟିକେ ଅଧିକ ହେଲେ କଣ କି ପିଆଜ ଆଉ ତେଲ ଯେତେ ହବ ଶାଗଟାରେ ସେତେ ଟଷ୍ଟ ଲାଗିବ ହଁ ଆଉ ସବୁ ଜିନିଷ କମେଇକିନା ପିଆଜ ତେଲ କରିପାରିବୁ କିନ୍ତୁ ଶାଗଟା କମେଇଲେ ସେଟା ଅ ମେ ଟିକେ ଅବାଗିଆ ଦେଖା ଯିବ ଶାଗଟା ହୁଁ ଶିଠୁଆଟା ଭଳିଆ ଦେଖାଯିବ ଶାଗଟା। ହୁଁ ଆଉ ଯ ତେଲ ଟିକେ ପିଆଜ ଦି ଅଧିକ ହେଇଥିବ ସେଇ ଶାଗର କଲର କହିଦବ ଶାଗ ଟା ଟେଷ୍ଟ ହେଇଚି ବୋଲି। ହଁ ଆଉ ଆମର ମୋ ଝିଅ ବହୁତ ଭଲ ପାଏ ଶାଗ ସିଏ ହଁ। କୋଉ ଛୁଆ ଶାଗ ଖାଇବା ପାଇଁ ଭଲ ପାଇବେନି ତାର ସେ ଶାଗ ଖାଇବା ପାଇଁ ପ ଆଉ ସବୁଥିରେ ତାର ସବୁ ଜିନିଷ ସେ ଖାଇବ କିନ୍ତୁ ରାଗ ଦରକାର ହେଇନଥିବ ରାଗ ହେଇନଥିବ ସବୁ ଜିନିଷ ଖାଇଦବ ହ ଆର୍ ରାଗ ହେଲେ ସେ କିଛି ଖାଇବନି ଆମର ସେଇଥିପାଇଁ ଆମେ ସମସ୍ତେ ବି ମୋ ଝିଅ ପାଇଁ ଆମେ ସମସ୍ତେ ସେ କାସ୍ମିର୍ ଲଙ୍କାଗୁଣ୍ଡ ବି ଖାଉଛୁ ଏ ରାଗ କଲର ଲଙ୍କାଗୁଣ୍ଡ ଖାଉନୁ ଅରୁଆ କିିଏ ଖାଇବ ସେ ସମସ୍ତେ ଆଉ ଜଣଙ୍କ ପାଇଁ ଅଲଗା ହଉଛି ଗୋଟେ ଛୁଆ ନ ଖାଇଲେ ମନ ଟା ଭଲ ଲାଗିବନି ହଁ ଆଉ ମୋ ଝିଅ ଜତି ନ ଖାଇବ ମନ ଭଲ ଲାଗିବନି ସେଇଥିପାଇଁ ହେଲା ଆମର ଯାହା କରୁ ଏକାଥରେ କାଶ୍ମୀର ଲଙ୍କାଗୁଣ୍ଡ ପକେଇ ଦଉଛେ ସମସ୍ତେ ଖାଆନ୍ତି ହୁଁ ଏଇ ରାଗ ଲଙ୍କାଗୁଣ୍ଡ ଯଦି ଆମର କିଣିକି ଆଣିବୁ ଯଦି ଆଣି ମୁଁ ଆମର କି ଆଣି ବର୍ଷ ବଷଇ ମୋ ପୁଅ ଏକୋସିିଆ ହେଲା ଯୋଉ ଭୋଜିରେ ଆସିଥିଲା ସବୁ ସଉଦାପତ୍ର ଆସି ଲଙ୍କାଗୁଣ୍ଡ ବଳିଥିଲା ଆମର ସେ ଲଙ୍କାଗୁଣ୍ଡ ହେଇ ଦିନ ଫୋଫାନି ଆମେ ତ କେଇ ଖାଇବେନି ହେ କାଁ ରଖିମେ ବେକାରଟାରେ
ଆଉ ସେଇଆ ନୁହେଁ କି
ହୁଁ
ରାଗକୁ ନା କଲର କୁ କଲର ଦେଖାହବ ନା ରାଗ ହବନି ସଇଲା
କଲର ଦେଖାଯିବ ଅଳ୍ପ ଟିକେ କ କଲର ବି ଦେଖାଯିବ ତରକାରୀ ର କଲର ଦେଖାଯିବ ରାଗ ବି ଲାଗିବ
ସେୟା ବା ହଁ
ଉଁ ଏଇନା ଛୁଆ ଛୁଟି ହେଇକି ଆଇଲେଣି ଗୋଟେ ବାଜିଲାଣି ଆଇଲେଣିି ଛୁଆ ହୁଁ ନା ମୋ ଝିଅ ଆସିବ ଆମେ ଠିଆ ହେଇଚୁ ଏଇଠୁ ଆସିବ ଆଉ
ମୋ ଝିଅ ପୁଅ ତାଙ୍କର ଚିକେନ ଯଦି ହେଲା ମାଛ ଯଦି ହେଲା
ଚିକେନେ ଆମ ଝିଅ ବି ଚିକେନେ ଭଲ ପାଏ ସେ ଅଣ୍ଡା ଏଇ ସ୍କୁଲ ରେ ଆଜି ଅଣ୍ଡା ଦେଇଛନ୍ତି ସେ ଅଣ୍ଡା ଦେଖିବ ଧରିକି ପଳେଇ ଆସିଥିବ ଖାଇ ନଥିବ ହଁ ଟେ ଅଣ୍ଡା ଭଲ ପାଏନି ଖାଇବା ପାଇଁ ଚିକେନ ଖାଲି ଖା ଚିକେନ ଆଉ ଭଜା ମାଛ ତାର ଭଲ
ତେବେ ମୋ ଝିଅ ତାର କଷୁ କଶୁ ବହରକୁ ବହର ଆସିନୁ ନା ଦେଉନୁ ଆଉ ଖଣ୍ଡେ ଦଉନୁ ଆଉ ଖଣ୍ଡେ ଚାର ପାଞ୍ଚ ଖଣ୍ଡ ଖାଇଲା ତାର ଖାଇବ ବୁଲିବ ଖାଇବ ବୁଲିବ ବାର ହବ ତ ପଚାରୁ ହଁ ବାର ହେଇ ହବ ତ ମୋ ବାପା ଆଜି କିବାର ବାପା ଯଦି କହିଦେଲେ ତା ବାପା ଯଦି କହିଦେଲେ ଆଜି ଶୁକ୍ରବାର କି ବୁଧବାରେ ହ କେତେ ଦିନି ହେଲା ତ ଆଣିନ ଆଯି ଟିକେ ଆଣିବ ଫେରେ ଠିକ୍ ବାର ଅନୁସାରେ ଶୁକ୍ରବାର ବୁଧବାର ରବିବାରେ ତା ବାପା କହିବେ ମ ଝିରେ ଦିଟା ବାର ସମୁଦାୟ ଗୁରୁବାର ସୋମବାର ଛାଡ ସେଇଥିରେ ବି କହୁଛ କେତେ ଦିନି ହେଲା ହେଇନି ହସି ହସି ଗଡିଯିବ
ଉ ହୁ ଛୋଟ ଛୁଆ ସେମାନେ କଣ ଜାଣିବେ ଘରେ ଅଛି କି ନାହିଁ କି କୌଣସି କଣ ଜାଣିବେ କହୁନ ଆମେ ଜନ୍ମ କରିଛନ୍ତି ମାନେ ତାଙ୍କୁ ସେ ଯାହା ମାଗିବ ସେ ଦବା ପାଇଁ ବାଧ୍ୟ ହୁଁ ହୁଁ ଆଉ ଛୁଆ ଗୁଡା ସେଠି ପାଞ୍ଚଟା ଛୁଆ ଲଗେଇବେ ପିନ୍ଧିବେ ଆଉ ଆମ ଛୁଆ ପିନ୍ଧିବେ ନେଇକି ଆମକୁ ତ ଆଗେ ଖରାପ ଲାଗିବ ସିଏ ତ ତାଙ୍କ କଥା ଛାଡ ହୁଁ
ରେ ମଗେଇଥିନି ଧିଆଁଙ୍କର ଡ୍ରେସ ଏତେ ହେଇଗଲାଣି ଯେ ଉଁ କଭର ଦି ତିନିଟା ମଗେଇଥିଲି ପୁରାଇବା ପାଇଁ
ହଁ
ହଁ ବା ମୋ ଯେଉଁ ଅନଲାଇନ୍ କଭର୍ ଆସୁଛି ସେଥିରୁ ତିନିଟା ମଗେଇଥିନିତ ପୁରେଇକି ରଖିଛି ତାଙ୍କର ଏ ଏତେ ଖାଲି ନୀତି ବିିନ୍ଧା ଡ୍ରେସ୍ ହେଇଗଲାଣି ଏ ଛୁଆ ସବୁ ପ୍ର
ହଁ ସେଗୁଡାକ ତ ରଖିଦବ ପୁରା ବଢିଆ ସେ ରହିବ କିଛି ଧୁଳି ମଳି କିଛି ପଶିବନି।
ହଁ ବା। ଆଜିକାଲି ଛୁଆ ସେ କଣ ଜାଣିଚନ୍ତି? ହଁ ଆମେ ମାନେ ଯେତେବେଳେ ଛୁଆଥିନୁ ତ ତ ମଜା ଅ
ହଁ ବା ଆମେ ଘରେ ରହିଲେ ନା ଯାହା ପିନ୍ଧିଦେଲେ ଚଳିବ। ଆଉ ସିଏ ଇଏ ବାହାରେ ସ୍କୁଲ ଯିବେ ଟିଉସନ ଯିବେ ସାଙ୍ଗ ଛୁଆ ସାଙ୍ଗରେ ଖେଳିବେ ଆଉ ସେମାନେ ସ ଏମିତି ପିନ୍ଧିବେ ନା କୋତୋରା ଡ୍ରେସ ପିନ୍ଧିବେ? ହୁଁ।
ତମେ ଝିଅ ଆସିଲେଣି ବୋଧେ।
କଣ କହିଲ? ହାଲୋ ହଁ ଝିଅ ଆସିଲା ବା ଏଇନା।
ମୁଁଟେ ହେଇଗଲାଣି ଶାଗ ଟା ମୁଁ କହଲି ବନ୍ଦ କରିବି ଦେଖିବା। ଏ ଉ ନାଁ।
ହଁ।
ହଁ ଅ। ଆଜି ରାତିରେ କଣ ରୋଷେଇ ସେଇ ଯୋଉ ଚିକେନ କରିବ ର
ନା ଚିକେନ ରହିବନି ଚିକେନ ରହିବନି। ନା ଚିକେନ ବା ଆମର ଅଛି ତ ଦୋକାନ ବାଡି ଦିଆହେବ ସମସ୍ତଙ୍କୁ। ଅ ଚିକେନ ରହିବନି ଅ ହଁ ହଁ ହଁ। ଆଉ ଚିକେନ ରହିବ ନି ଦେଖିବା ତାଙ୍କ ବା ପା ଆସିଲେ କହିଥିଲେ କଣ ଆଣିବେ ଯଦି ଆଣିବେ ଚ୍ଛେଞ୍ଚେଡା ମେଚେଡା। କଣ ଯଦି ଆଣିବେ ଆଣିବେ ନହେଲେ ନାଇଁ ପେରେ ଯାହା ହେଲେ କରାହେବ।
ହୁଁ।
ହଁ ଆମର ଅଛି। ଏଇଆ ଆଉ।
ହଁ ସମସ୍ତେ ସମାନ ଦଉଚନ୍ତି ଆଉ। ତମେ ଦବନି ନା କଲେ
ଅ ସେଇଆ ବା ଯାଇଥିନି ଏଇ ଦି ଚାରି ଦିନ ତଳେ ଆମ ଗାଁ କୁ। ଯାଇଥିଲି ବ୍ଲୁ ଲାଗି ଆସିନି ସାଙ୍ଗ ଝିଅ ଗୋଟେ ବହୁତ ଦିନ ପୂର୍ବରୁ ନା ଏଇ ଦେଖା ହେଇ ନଥିଲା ବାହା ହେଲା ପରେ ଯାଇକି ଦେଖାହେଲା। ବ୍ୟାଚ ଫେଷ୍ଟ ମଝିରେ ଗୋଟେ ଆମର ହେଇଥିଲା ସାରବର ପାଟରେ ଅ ସେଇ ସେ ପଟ ଅ କାଇଁ ସେ ଆସ ସି ନ ଥିଲା ସେ ବ୍ୟାଚ୍ ଫିଷ୍ଟରେ। ଦେଖା ହେଲା ଗ ଗୋଟେ ହେଲା ବହୁତ ଦିନ ପରେ ସାଙ୍ଗ ଦେଖା ହେଲା ମାନେ ମନ ଖୁ
ହଁ ମନ ଖୁସି ହେଇଯିବ ନା। ଆମର ସେମିତି ଯୋଉ ବ୍ୟାଚ ଭୋଜି କରୁ କିନ୍ତୁ ଏଇ ଯୋଉ ଏବେ କରିନଉ ମୋ ଦେହ ଟା ଟିକେ ଖରାପ ହେଇଯାଇଥିଲା ଆଉ କଲୁନାଇଁ। ରଜରେ ଦେଖା ହେଇଥିଲୁ ଯେ କହିଲେ ବ୍ୟାଚ ବୁଜି କରିବା। ମାନେ ରୁହ ବେ ଟିକେ ମୋ ଦେହ ଟା ଟିକେ ଭଲ ହେଇଯାଉ ଭଲସେ। ଭଲ ହେଇନି ଏଇନା ବ୍ୟାଚ ଭୋଜି କରିବାନି ଆଉ ଯାଉ ମାସେ ଦି ମାସେ। ହେ ହଉ ତାହେଲେ ହୁଁ ହଁ।
ନା ତାପରେ ଚତୁର୍ମାସରେ ଆଉ ଏତେ ଭଲ ହବନି। ଟିକେ ପରେ ହଁ
ଇଏ ପରିବାର ଅଛି। ଏମିତି ମୁ କହିଦେନି ଆରେ ଏଇନା ଆଉ ଯାଇପାରିବିନି ନା ଛୋଟ ଛୁଆଟା ନେଇକି ସେ କୁଆଡେ କହିବେ କୁଆଡେ ଯିବ କହୁନ। ଇଏ ହଁ ଏରା ମୁଁ ସେମତି କହିଦେଲି ସେ ଆଉ ମନା କରୁ କି ଯାହାହେଲେ କହିବ ହେଇ ଇଏ ମନା କରିଦଉଛି ବ୍ୟାଚ ଭୋଜି କରିବା ପାଇଁ ଖରାପ ହବ କଥାଟା। ଆଉ ମୁ ସେଥିପାଇଁ ରୁହ ଆଉ ଯ ମାସେ ଦି ମାସେ ଯାଉ। ମୋ ଦେହ ଟା ଟିକେ ଭଲ ହେଇଯାଉ ତାକୁ ଏଇଆ କହିଲି। ସେଟା କଣନ୍ତି ରଖେ ଉଁ ହୁଁ ଗୁଲୁ ହୁଁ।
ହେ କଥା ହୁଁ ଏଇଆ କହିଲା କହିଲା ମୁଁ ଯାଇ ଆସିପାଇଲିନି ମୋ ଦେହ ଖରାପ ହେଇଯାଇ ଶୁଣୁନ ଆଜିିକାଲି କଣ ଦେହ ସମସ୍ତିଙ୍କର ହଉଛି ହୁଁ ସମସ୍ତିଙ୍କର ଯାହା ଯାହା କଥା ଶୁଣିବୁ ଦେହ ଖରାପ।
ହଁ। ଆଉ ଆଉ କଣ କଉଚ?